ହ୍ୟାଲୋ ଆପଣ ଶୋଇ ଚାସାରିଲେଣି?
ହୁଁ ଉଁ?
ଆପଣ ଶୋଇଥିଲେ କି?
ନାଇ ନାଇ।
ଆଉ କଣ।
ଏଇ ଖାଇକି ଉଠିଲି ଏବେ।
ଓ ହ।
ଖାଇସାରିଲ।
ହଁ ହଁ ଏଇ ଖାଇକି ଆସିଲି। ତାପରେ ବେଡ ସଫା କରିକି ଝାଡୁ ଦେଇକି କଲ କଲିି।
ଓ ହୋ ଆଉ ଘରେ ସମସ୍ତେ ଖାଇଦେଲେ?
ହଁ ହଁ ସମସ୍ତେ ଖାଇଦେ ଲେ
ହୁଁ। ଏଇ ଆପ ରେ କେମିତି କୋଉଠି କଣ ଦେଖେଇବ ମାନେ କାହା କେତେ ଟାଇମ କଥା ହେଲା କି କଣ? ହବ
ଆଉ ଆପଣ ମେହେନ୍ଦୀ ଲଗାଇ ଆସେ?
ମତେ। ହାଲୋ।
ଇ ଭଗଵାନ
ହଁ ତମର ଭଏସ ଗ୍ଲିଚ ହଉଚି।
ଏ ଆସିଲା।
ହୁଁ ଏବେ ଶୁଭିଲା।
ସେଟା ନା ସାଇଟ ରେ ଅଛି ମାନେ ସେ ଟାଇମ ଦେଖେଇବନି। ମାନେ ଆପଣ କଥା ହେଲେ ନା ଆପଣ ମାନେ ଯେତେଥର କଥା ହେଇଛନ୍ତି ସେଇଟା ଆପଣଙ୍କୁ ପରେ ଶୋ ହବ।
ମାନେ ଏବେ ସୋ କରିବନି ମତେ।
ନା ନା।
କେବେ ଶୋ କରିବ?
ହୁଁ ସେ ଟିକେ ଟାଇମ ଲାଗିବ ତା ବିଷୟରେ ମୁଁ ପଚାରିକି କହିବି ସେ ପିଲା ଟା ହଁ ସେ ସେଇଠୀ ଗୋଟେ ପିଲା ଅଛି ତାକୁ ପଚାରିବି।
ଗୋଟେ ନମ୍ବରରୁୁ ଦିନକୁ ଚାରି ଥର କଲ ଆସିପାରିବ?
ଆଜ୍ଞା।
ଆଚ୍ଛା। ଏଇଟା ତିରିଶ ଟା କମ୍ପ୍ଲିଟ କରିବା ପାଇଁ ପଡିବ।
ହଁ ତିରିଶ ଟା ତମେ ଯେତୁଟା କରିବ ସେଇଟା ତମ ଉପରେ ଡିପେଣ୍ଡ କରେ। ଆମେ ଷ୍ଟୁଡେଣ୍ଟ ଆମ ପାଇଁ ତିରିଶ ଟା ନିହାତି ଦରକାର।
ଆଚ୍ଛା।
ହୁଁ।
ତମେ କେତେଟା ଗଲଣି ପାଞ୍ଚଟା ଛଅଟା କରିଛ?
ହଁ ହଁ ନା ତ ସେ ତିନି ତମ ଦୁଇ ପାଞ୍ଚେ ନଲ ଦୀ ସହିତ ବୋଧେ ତିନି।
ଆଚ୍ଛା ତମକୁ ଟାଇମ ମିଳୁନି ନା କଣ?
ହଁ ଟାଇମ ମୁଁ ଟିକେ ଟିଉସନ ଫିଉସନ କରୁଛି ନା। ତାପରେ ଦି ଦିନ ଫାର୍ଷ୍ଟ ଗୋଟେ ଦିନ ମେଡିକାଲରେ ପୁରା ଗୋଟେ ଦିନ ଗଲା। ତାପରେ କାଲି ମ୍ୟାରେଜ ରେ ସେଠି ସାଙ୍ଗ ମ୍ୟାରେଜ ଥିଲା ଯାଇଥିଲି। ଆଉ ସେଠି ମାନେ ଚାଲିଗଲା।
ଓ।
ଟିକେ ଦିହ ଖରାପ ହେଇଗଲା ଅଧା ଅଧା ଦିନ ଖାଲି ମୁଁ ଶୋଇବାରେ ଦିନଟା ଯାଇଛି। ଆଉ ଅଧା ତା ମ୍ୟାରେଜ ଯାଇଁକି ସରିଗଲା।
ନହେଲେ ତୋର ଏତେ ବେଳକୁ କୋଡିଏ ଟା ପଚିଶ ଟା ହେଇଯାଇଥାନ୍ତା କଲ ନା।
ହଁ ହଁ ବେଶୀ ହେଇଯାଇଥା ତା ମାନେ ମୁଁ ବି ଟି-ଟିକେ ତାପରେ ମୋ ରେଜଲ୍ଟ ଫେଜଲ୍ଟ ବାହାରିଲା ଟିକେ। ଆଉ ମାନେ ଇଆଡେ ଆଉ ଟିକେ ମାଇଣ୍ଡ ଟା ଇଏ କରିପାରିଲିନି।
ହୁଁ ହୁଁ ହଁ ନହେଲେ ଦିନକୁ ଚାରିଟା କଲ କରିବା ତ ଏତେବେଳକୁ କେତେ କଲ ହୋଇଯାଇ
ହଁ ଆମ ଘରେ ତ ଅଛି ନା ମାଙ୍କର ଦିଦିଙ୍କର।
ଆଙ୍କ କଥା ହଉଥିଲି।
ଆଜ୍ଞା।
ତାଙ୍କ ସହ ପାଖାପାଖି ରେ କଣ କଥା ହଉନୁ।
କାହା ସହିତ?
ଘରେ।
ଘରେ ସେ ମାନେ ସେ ବି ଏମିତି ଜେନେରାଲ କୋ ଚୀନ୍ ସବୁ ପଚାରନ୍ତି ସେମାନେ ବି। ଆମ ଗୋଟେ ଝିଅ ଅଛି ସେ ଆଜି କଥା ହଉଥିଲା ମୋ ସହିତ ଏମିତି ଜେନେରାଲ କ୍ଵେସ୍ଚନ ସବୁ ପଚାଇଲା।
ହ
ଆପଣଙ୍କ ଝିଅ ଶୋଇ ସାରିଲାଣି?
ଶୋଇଲା ଶୋଇକି ସେ ଦଶଟାରେ ଉଠି ସାରିଲା। ଏବେ ଉଠିଲା ମୁଁ
ଓହୋ ଆଉ ଶୋଇବନି?
ଏ ଆଠଟା ସାଢେ ଆଠଟାରେ ଶୁଏ। ଏବେ ଟିକେ ବେଶୀ ଡରି ଯାଉଛ ନା ସେଥିପାଇଁ ବହୁ ଚମକି ଯାଉଛି। ରୁ ଖାଲି ଅନେଇକି କାନ୍ଦୁଛି।
ଓ ହୋ ସେଦିନ ତାକୁ ଆଜି ଝାଡିବା ପାଇଁ ନେଇକି ଆସିଥିଲେ ବୋଧେ ସଞ୍ଜ ବେଳେ ଟାଇମ ରେ।
ହୁଁ।
ତା ମୁଁ ଟେ ତା ଝାଡୁ ଫାଡୁ ବାନ୍ଧି ଦଉ ନା।
ସବୁ ବନ୍ଧା ହେଇଛି ତ ତା ବିଛଣାରେ ଯୋଉ କଣ କହନ୍ତି ତାକୁ। ହଁ ହଁ ସେ ଲୁହା ବି ଅଛି ଝାଡୁ ବି ଅଛି ତା ଦେହରେ ଝାଡୁ ବି ଅଛି। କିନ୍ତୁ ସିଏ ଉପରୁକୁ ଅନେଇକି ମାନେ ଖାଲି ଚାରଟା ପଞ୍ଚ ଥର ତଳ କୁ ଆନେଇ କି
ଖାଲି କାନ୍ଦିବ କାନ୍ଦିବ କାନ୍ଦିବ କାହାକୁ କାହା କଥା ଶୁଣିବନି କି କାହାକୁ ଅନେଇବନି।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
ସେ ଚାରିଟା କାନ୍ଧ କଣ କୁ ଅନେଇ ଖାଲି କାନ୍ଦୁଥିବ।
ଓହୋ ଆମର ସେପଟେ ଗାଁ ରେ ଅଛନ୍ତି ଆମ ସ୍କୁଲ ହାତୀସାର। ତାଙ୍କ ଯେ ଡେଉଁରିଆ ଟା ଦିଅନ୍ତି ନା ତାଙ୍କ ଡେଉଁରିଆ ବହୁତ ଭଲ। ସେ ଆମ ସେ ଆମ ସ୍କୁଲରେ ପଢାନ୍ତି।
ଗୋପୀନା କହୁଛନ୍ତି।
ନା ନା ସେ ସେ ସାଇଡ ଗାଁ ରେ।
ଆଛା ଯୋଉ ହାଟ ଅଛି କହୁଛ ସେଇ
ନା ନା ନା ଆପଣଙ୍କ ଯୋଉ ଘର ଯୋଆଡେ ସେଇପଟେ ସେପଟେ ସାଇଟ ରେ ଆର ବସ୍ ତି ଆମ ଗାଁ ରେ। ସେଠି ଆମ ହାଫିସ ସା ସ୍କୁଲରେ ବି ପଢାନ୍ତି ସେ।
ଓ ହୋ।
ବାଇଦ ସେ ବେବି ପାଇଁ ଯୋଉ ଡେଉଁରିଆ ଦିଅନ୍ତି ନା
ହୁଁ।
ତାମର ଡେଉଁରିଆ ବହୁତ କାମରେ ଆସେ। ଆମର ଏଇ ଝିଅ ତାର ଏମିତି ହଉଥିଲା ଏମିତି ତ ସେ ଖାଲି ମାନେ ଚୁପ ଚାପ୍ ହେଇକି ମାନେ ଡିପ୍ରେସନ ଯିବା ଭଳିଆ ସେ ବସିବ ଖାଲି। ଆଉ ଆଖି ପତାକା ତା ସବୁବେଳେ ଠିଆ ହୁଏ କାହା ସହିତ କଥା ହବନି ରହି ରହି କାନ୍ଦିବ। ସେ ଯେବେ ଠାରୁ ତାଙ୍କ ଡେଉଁରିଆ ପିନ୍ଧିଲାଣି ଠିକ ଅଛି ଆଜ୍ଞା।
ଇଏ ଇଏ କଣ କରୁଛି କହିଲ ଇଏ ନା ଏମିତି ଖେଳୁଥିବ ନର୍ମାଲ ଖେଳୁଥିବ ଖେଳୁଥିବ ଉପୁରୁକୁ ଯଦି ଥରେ ସେ ଦେଖି ଦେଲା ନା ସରିଲା କାନ୍ଦ ତା ଷ୍ଟାର୍ଟ ହେଇଯିବ ଆଉ ତା କାନ୍ଦ ବନ୍ଦ ହେବନି ଆଉ ସେ ତଳୁକୁ ବି ବନେଇବନି।
କିଛି ଦେଖି ଦଉଚି।
ହଣ ତା ମାନେ ଏଇଠୁ କଣ କଣ ଓଡିଆରେ କଣ କୁହନ୍ତି? ଯୋଉ ଜେଜେମା ନୁହନ୍ତି ନା
ହଁ।
ସିଏ କହିଲେ କି ତା ନଜରରେ ସବୁ ପଳେଇ ଆସୁଛନ୍ତି। ସେଥି ପାଇଁ ସେ ସେମିତି ହଉ ଥିବେ। ବହୁତ କମ୍
ସେ ଖାଲି ତମ ରୁମ ରେ ଏମିତି ହୁଏ ନା ଆଉ କାହା ରୁମ କୁ ବି ଗଲେ ସେମିତି ହୁଏ?
ସେ ମୋ ରୁମରେ ଏମିତି ହୁଏ ଆଉ ଯୋଉ ଗେଟ୍ ପାଖରେ ଯୋଉ ଘର ଅଛି
ହୁଁ ହୁଁ ହୁଁ।
ସେପଟ ଘରୁ ଗଲେ ବି ସେମିତି ହୁଏ ସେ ସବୁ ଯାଗ ଯେତେବେଳେ ଯାଉଛି ଖେଳିଲା ବୋଲି ନା ଟା ଯଦି ଉପର ଗଣିତ ଥରେ ସେ ଶୋଇଲା ତ ର ସେଇଠି ସେ
ନା ନା ତମେ ସେଇଆ କର। ସେଇ ସେଇ ହାତୀସାର୍ ପାଖକୁ ଆପଣ ଡେଉଁରି ଆଣି ତାଙ୍କୁ ଦିଅ ତା ସେ ସାଙ୍ଗ ଡେଉଁରିଆ ବହୁତ ଭଲ।
କହିବ ତ ତାଙ୍କ ନାଁ ମୋତେ କହିବ?
ଆରେ ସେ ଆମ ସ୍କୁଲରେ ପଢାନ୍ତି ଆପଣ କାହାକୁ କହିଲେ ସେ କହିଦେବେ ଏଇ ଆମ ମେଣ୍ଟ ସ୍କୁଲରେ ପଢାନ୍ତି? ହୁଁ ହୁଁ ତା ତାଙ୍କ ଏଇ ପିଲାଙ୍କ ପାଇଁ ତାଙ୍କ ଡେଉଁରିଆ ଟା ଭା ବି ଭଲ।
ହୁଁ।
ଛୋଟ ପିଲାଙ୍କ ପାଇଁ କିଛି ପ୍ରାଣ କିଛି ଦମ୍ ମ ପାଣି ଥିବ ଦଉନ ତା ମୁହଁରେ ଟିକେ ଲଗେଇ ଦଉନା।
ମୁଁ ଦଉଛି ରଖୁଛି। ଦଉଛି ଦଉଛି କିନ୍ତୁ ମାନେ କିଛି ଫରକ ହଉନି ସେ ଯେତେବେଳେ କାନ୍ଦୁଛି ନା ନ କି କିଛି ବି ତାକୁ ଫରକ ପଡୁନି ସେ ସେମିତି ଉପରୁ ଅନେଇ କାନ୍ଦୁଥିବ କାନ୍ଦୁଥିବ କାନ୍ଦୁଥିବ। ମାନେ ଏତେ ଯୋରେ ଚିଲେଇ ଚିଲେଇ କାନ୍ଦିବା ଯେମିତି କିଏ ମାରି ଦେଇଛନ୍ତି ତାକୁ କି କ ହେଇଯାଇଛି ସେମତି?
ଆଗେ ବୋଧେ ସେ ଝିଅକୁ ଝାଡୁଥିଲେ ବି ବହୁତ କାନ୍ଦୁଥିଲା ମୁଁ ଘର ଭିତରେ ଥିଲି ବୋ ତା ପିଲା କାନ୍ଦୁଛି ଆମର ଏ ଫୁଡି ଅଛନ୍ତି ତାଙ୍କର ଝିଅ। ସେ ମାନେ ଛୋଟ ପିଲାର ମୁଁ ଭାବି ସେ? କଣ କହିଲି ନା ସିଏ ତ ଷ୍ଟେଜ କାନ୍ଧେନି ନା କୋଉଠି ଦେଖିବାକୁ
ସେ ନେଇ ଆଜି ଭିକ ଏଇ ଝଡ଼ାଝୁୁଡି କରିକି ନେଇକି ଆସେ ଫଙ୍କିକି ନେଇକି ଆସେ। କଣ ବହୁଛି ନହେଲେ ଦେଖିବା ଆଉ କୋଉଠି ନେଇକି ଯିବା ଆଉ?
ହଁ ନହେଲେ ତମେ ସେଇ ହାକି ସର ପାଖ ତୁ ଡେଉଁରିଆ ଆଣିକି ତାକୁ ପିନ୍ଧି ହେଯିବ ତାଙ୍କ ଡେଉଁରିଆ ବହୁତ ଭଲ ପିଲାଙ୍କ ପାଇଁ ବହୁତ କାମରେ ଆସେ।
ସେଥିରେ ବହୁତ କାନ୍ଦୁଛି। ଦି ପୂର୍ବରୁ ରାତିରେ କାନ୍ଦି ଯେ ରାତି ନଅଟା ର କାନ୍ଦିଥିଲା ସାଢେ ଦିଟା ପର୍ଯ୍ୟନ୍ତ। ମାନେ ତାର କାନ୍ଦ ବନ୍ଦ ହେଇଲାନି ହଁ। ମାନେ ସେମତି ଜିତି ଯେମିତି ଧଉଛି ଗୋଟେ ପୁରା ଜିତି ନା କିଛି କ୍ଷୀର ଖାଇବନି ମାନେ ଖାଇବନି ସେ ଶୁଣିବନି ମାନେ ଶୁଣିବନି ତା ମୁହଁକୁ ବି ଅନେଇବନି। ଯେମିତି ରାତିରେ ତାକୁ ଧରିକି ବୁଲେଇଲି ବୁଲେଇକି ବୁ
ତମେ ଏକା ଅଛ ଏବେ?
ହଁ।
କେଇ ନାହାଁନ୍ତି ତମ ପାଖରେ?
ସିଏ ଯାଇଁକି ଶୋଇଲେଣିି ତା ଜେଜେମା ସାଙ୍ଗେ ଶୋଇଲେଣି। ମୁଁ ଆଉ ଝିଅ ଅଛୁ।
କଣ କରିଆ ଆଉ ଆମେ ଆଡଜଷ୍ଟ କରୁଥିବ ରାତିରେ
ବହୁତ କଷ୍ଟ କରୁଛି ମାନେ ସେ ବହୁତ ପ୍ରୋବ୍ଲେମରେ ଅଛନ୍ତି, ସେଇଥିପାଇଁ।
ନା ନା ମୁଁ ଆଉ ଗୋଟେ ଟିଉସନ୍ ପଳେଇ ଆସିଛି ରୋଡ ସାଇଡରେ ଅଛି ସେ ବିହାରୀ ଦାଦା ହେବେ ବୋଧେ ହଁ। ତାଙ୍କ ଘରେ ତାଙ୍କ ଛୋଟ ଝିଅଟେ ତା ଯେତେବେଳେ ଆଈ ଥିଲେ ନା ତାଙ୍କ ଡେଟ୍ ହେଇଯାଇଛି ତାଙ୍କ ଏଇ ହଁ ଆଜ୍ଞା।
ଓ ଯୋଉ ଆମ ଘର ଯୋଉ ଆଙ୍କ ପିଇସିଙ୍କ ଘର ଫ୍ରଣ୍ଟ୍ ରେ?
ତାଙ୍କ ଆଇ ନଥିଲେ ଯେତେବେଳେ ସେ ପିଲା ଏମିତି ଭୋ ଭୋ ହୁଏ ହେଇ କାନ୍ଦିଲା।
ଆଉ କଣ କୁହ?
ତମେ ଏବେ ତାକୁ କିଛି ପାଣି ଫାଣି ଦିଅ ତାକୁ ପିଇବା ପାଇଁ ସେଇ ଟାଇମ୍ ରେ କାନ୍ଦୁଛି ନା ତାକୁ ଦେଇଦିଅ। ପିଇବ ଯଦି ଚୁପ୍ ହେଇବ ସେଇ କିଛି ଝଡା ପାଣି ଥିବ ତାକୁ ଦିଅ।
କାଇଁ କାନ୍ଦୁଚି ଏବେ ଶୋଇବା ପାଇଁ କାନ୍ଦୁଚି?
ଏଥର ଯଦି କାନ୍ଦିବ ନା ସେ ଯୋଉ ଫୁକା ପାଣି କି ଝାଡ଼ିବା ପାଣି ଥିବ ତାକୁ ଦେଇଦବ।
ସିଏ ତ ମୋ କୋଳରେ ଶୋଇଥିଲା ନା ମୁଁ ତାଙ୍କୁ ତଳେ ନେଇକି ଶୋଇଦେଲି। ସେଇଥିପାଇଁ ସେ କାନ୍ଦୁନି ଆଉ ନ ହେଲେ ସିଏ ସେତେବେଳେ କେମିତି କାନ୍ଦିବନି ସିଏ ଦେଖିଦେଲାବେଳେ କାନ୍ଦିବ ସିଏ କାନ୍ଦ ଅଲଗା। ବନ୍ଦ ହବନି ଜମା ହଁ ହଁ।
ହଁ ତମେ ଦେଖ ଆଙ୍କ ପାଖକୁ ତମର କଣ ହଉଛି ନହେଲେ ତମେ ସେଇ ତାଙ୍କ ପାଖ ଯାଇଁକି ଡେଉଁରିଆ ନ ଆଣିଲେ ଆଣିବ ତାଙ୍କ ପାଖକୁ ତମେ କାହାକୁ କହିବୁ ନେଇଯିବେ ନହଲେ ଶ୍ ତାଙ୍କୁ ଘରକୁ ଆ ଡାକିଦବ। ସେ ଘରକୁ ଆସିବେ ଝାଡି ଝୁଡିକି ନହେଲେ ସେ ଦେବ ଡେଉଁରିଆ ତାଙ୍କର ବହୁତ ଭଲ ତାଙ୍କ ଘରେ ସେ ପ୍ରବୀଣ ଅଛି ଛୋଟ ପିଲାଟିଏ। ସିଏ ସେମିତି ସିଏ ତାର ବହୁତ ଦିହ ଖରାପ ହୁଏ। ସିଏ ତାଙ୍କ ଡେଉଁରିଆରେ ସେ ଠିକ ହେଲା, ପିଲାଟା।
ଇଏ ରାତିରେ ଠିକ ଶୋଇପଡେ ମାନେ ଆଠଟାରେ ଶୋଇବ ଠିକ ରାତି ସାରା ଉଠିବ ତାର ଖାଇବ ଶୋଇ ପଡିବ ଖାଇବ ଶୋଇ ପଡିବ। ଉଠିବ ସକାଳେ ଯାଇଁକି ଉଠିବ ରାତି ସାରା ଜମା କେବେ ଉଠେନି ହେଲେ ବି ତିନି ଚାରି ଦିନ ହେଲାଣି ମାନେ ବେଶୀ ସିଏ କାନ୍ଦୁଚି ବେଶୀ କାନ୍ଦୁଚ ହଁ ରାତିରେ ବି ଠିକ ସେ ଶୋଉନି ସିଏ ଏବେ।
ଓ ହ ଦେଖ ଆଗ। ତମେ ନହେଲେ ଆଜି ଝାଡିଛ ଆଉ ସେ ଏଇ ହାପି ସାର୍ କିଛି କହିିଛନ୍ତି ଆଉ?
ମୁଁ ପଚାରିନି ଆଉ ଝିଅକୁ ଆଣିକି ଶୁଆଇ ଦେଇଥିବେ ସିଏ ଶୋଇ ପଡ଼ିଥିଲେ ନା ମୁଁ ଆଉ ରୋଷେଇ କରୁଥିଲି ମୁଁ ଆଉ ପଚାରି ପାଇଲିନି।
ଓହୋ ନହେଲେ ଦେଖୁନ ହେଲେ ତମେ ସେଇ ହାପି ସାର ପାଖକୁ କାହାକୁ କହିବ ନେଇଯିବେ କି ନ ହେଲେ ତାଙ୍କୁଠୁ ଘରକୁ ବି ଡାକିଲେ ସେ ଆସିବେ ଏଇ ରିଷେଶ ଟାଇମରେ ଯେତେବେଳେ ସେ ଯାଆନ୍ତି ନମାଜ୍ ପଢିବା ପାଇଁ। ସେଇ ଟାଇମରେ ତାଙ୍କୁ ଡାକିଲେ ସେ ଆସିକି ଝାଡି ଦେବେ।
ହୁଁ ହୁଁ।
ହୁଁ।
ଦେଖିବା କଣ ହଉଛି। ନା ଆଉ କଣ କୁହ?
ନା ନା ହଉ ତମେ ନ ହେଲେ ଯାଅ ସବୁ ଇଏ କରିଅ। କାଲି କଥା ହବା ହାଁ।
ଆଛା।
ହଉ ରଖୁଛି, ଗୁଡ ନାଇଁ
ହଁ ହଁ